ଆଜ୍ଞା ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ ନମସ୍କାର କଣ କରୁଛୁ?
ନମସ୍କାର ନମସ୍କାର ଏଇ ବୁଲୁଚି ଟିକେ ବାହାରେ ଆଉ। ତିନିଟା ବାଜିଲାଣି ନା ଆଜି କାମ କିଛି ନଥିଲା ବୁଲୁଛୁ ବାହାରେ ଆଉ।
ଓ ହୋ ଖାଇସାରିଲେନି? ମୁଁ ଏଇ ଶୋଇଛି ଆଉ। ହଁ ଖାଇ ସାରିଲିଣି ହଁ।
ମୁଁ ଏଇ ଖାଇଲି ଆଉ କିଛି ସମୟ ପୂର୍ବରୁ ଖାଇଥିଲି। ଠିକ୍ ଅଛି।
ଆପଣଙ୍କର ଏ ବର୍ଷ ରଜ କିପରି କଟିଲା?
ରଜ ଏ ବର୍ଷ କିଛି ଖାସ୍ ନୁହେଁ ହେଲେ ଭଲରେ କଟିଛି। ପ୍ରଥମ ଦିନ ତ ହଁ ରଜରେ ଡ୍ରେସ୍ କରିଥିଲି ମୋ ପାଇଁ ଆଣିଥିଲି ଘରେ ଡ୍ରେସ୍। ଡ୍ରେସ୍ ଆଣିଥିଲେ ରଜରେ। ବହୁତ୍ କିଛି ମଜାମସ୍ତି ବି କରିଛୁ। ପ୍ରଥମ ଦିନ ତ ରବିବାର ପଡିଲା ନା ତ ସାଙ୍ଗମାନୋ ମିଶିକି ଗୋଟେ ଗୋଟେ ଭୋଜି କଲୁ ଠିକ୍ ଅଛି ହେଲେ ବର୍ଷା ଯୋଗୁଁ ଭୋଜି ଟା ଟିକେ ଅସୁବିଧା ହେଲା। ଆମେ କଣ କଲୁ ନା ଟିକେ ସମୟ ଲାଗିଲା ହେଲେ ଭୋଜି ଭଲରେ ଭଲରେ ହେଇଗଲା। ଚିକେନ ଅ ତିଆରି କଲୁ ଚିକେନ ତରକାରୀ ତିଆରି କଲୁ ଚିକେନ ପକୋଡା ତିଆରି କଲୁ। ଆଉ ଭାତ, ଡାଲି, କାକୁଡି ସାଲାଡ ତ ବହୁତ କିଛି ଥିଲା ଆଉ। ସାଙ୍ଗମାନେ ମିଶିକି ରୋଷେଇ କଲୁ ଖାଇଲୁ ମଜା କଲୁ। ତାପରେ ଦ୍ଵିତୀୟ ଦିନ ଆମେ ଯାଇଥିଲୁ ମାଙ୍କ ଦର୍ଶନ କରିବା ପାଇଁ ମା ତାରିଣୀଙ୍କର ଦର୍ଶନ କରିକି ଆସିଲୁ। ବହୁତ୍ ଭଲ ଲାଗିଲା। ବହୁତ୍ ଇଛା ବି ଥିଲା ମାଙ୍କର ଦର୍ଶନ କରିବା ପାଇଁ ଠିକ୍ ଅଛି। ଭିଡ଼ ବି ଲାଗିଥିଲା ରଜ ପାଇଁ ବହୁତ୍ ଭିଡ଼ ଲାଗିଥିଲା ମା'ଙ୍କ ପାଖରେ। ଠିକ୍ ଅଛି ଆପଣ କୁହନ୍ତୁ।
ମୁଁ ବି ରଜ ପ୍ରଥମ ରଜରେ ଆମ ଗାଁକୁୁ ଯାଇଥିଲୁ ଯେହେତୁ ଆମେ ଏବେ ସହରରେ ରହୁଛୁ।
ହଁ
ଗାଁକୁ ଯାଇଥିଲି ତା ପୂର୍ବ ଦିନରୁ, ଶନିବାର ଦିନରୁ ଗାଁକୁୁ ପଳେଇଥିଲି। ଆଉ ସେଇ ଦିନର ପ୍ରଥମ ରଜ ଦିନ ଗାଧେଇ ପାଧେଇ ନୂଆ ଡ୍ରେସ ପିନ୍ଧି ଟିକେ ଫଟୋ ଫଟ ଉଠେଇଲୁ ଆଉ ଘରକୁ ବନ୍ଧୁ କୁଣିଆ ସବୁ ଆସିଥିଲେ। ଚିକେନ ହେଇଥିଲା ସେଦିନ। ଖିଆ ପିଆ କରିକି ସ ଚାରିଟା ବେଳେ ଟିକେ ଯାଇକି ଦୋଳି ଖେଳିକି ଆସିକି ଘରେଥିଲି ତାପରେ ସେଦିନ ତ ବର୍ଷା ହେଲା ଜୋରରେ। ଆଉ ସେଦିନ ଗଲା ତା ପରଦିନ ପୁଣି ଆମେ ମୁଁ ମୋ ପିଇସିଙ୍କ ଘରକୁ ଯାଇଥିଲି। ଘରେ ଟିକେ ସେମିତି ଖିଆ ପିଆ ହେଲା। ଦୋଳି ଖେଳିଲୁ ଦୋଳି ଖେଳିକି ଆମ ଘରୁକୁ ପଳେଇ ଆସଥିଲି ଆଉ ଆଉ। ଆଉ ତୃତୀୟ ରଜଟି ଏମିତି ଜଣା ପଡିଲାନି ସେମିତି କିଛି ଆଉ। ଏତେ ଖାସ ନଥିଲା ଆଉ।
ଆଉ ରଜରେ ରଜପାନ ହେଇଥିଲା ତ?
ରଜରେ ରଜପାନ ଥରେ ଖାଇଥିଲି। ଗୋଟେ ଥର ଗୋଟିଏ ପାନ ଖାଇଥିଲି, କିନ୍ତୁ ବହୁତ ମିଠା ଲାଗିଲା କିନ୍ତୁ ଗୋଟେ ଖାଇ ଥିଲି ଆଉ। ଆପଣ ଖାଇଥିଲେ ନା?
ନାଇଁ ମୁଁ ପାନ ଖାଏନି ନା ତ ଖାଇନଥିଲି।
ଓ ହୋ।
ଆଜ୍ଞା। ଆଉ
ଆଉ ଆପଣ ସବୁଠୁ ଭଲ ରୋଷେଇ କଣ ଜାଣିଛନ୍ତି ଆପଣଙ୍କର ସବୁଠୁ ଭଲ କୋଟା କରନ୍ତି ଆପଣ?
ମୁଁ ସେମିତି କିଛି ଖାସ୍ ବନାଏନି। ଚିକେନ ତରକାରୀ ପ୍ରାୟ ବନେଇ ଦିଏ। ଆମେ ଭୋଜି କରୁ ଯେହେତୁ ସାଙ୍ଗ ହେଇକି। ଚିକେନ ତରକାରୀ ବନଉ।
ହଁ ହଁ
ହଁ ଠିକ ଅଛି। ଆପଣ?
ମୁଁ ବି ସେ ଚିକେନ ବିରିୟାନୀ, ଆଉ ସେ ଚିକେନ ତରକାରୀ, ଏ ଆମିଷ ଏମିତି ତରକାରୀ ଆଇଟମ୍ ସବୁ, ଆଉ ଯେତିକି ସବୁ ରହିଲା ଏବେ ଫାଷ୍ଟ ଫୁଡ ସବୁ ବନାଏ ଆଉ। ହଁ।
କୋଉଠି ଦୋକାନ ଅଛି କି?
ନା ଆମର ଦୋକାନ ନାହିଁ ଏମିତି ମୋବାଇଲରୁ ଦେଖିକି ମୁଁ ବନାଏ ଆଉ। ଯେତେବେଳେ ଇଚ୍ଛା ହୁଏ ଖାଇବା ପାଇଁ।
ଆଚ୍ଛା। ଫାଷ୍ଟଫୁଡ ଗୁଡା ଦେହ ପାଇଁ ହାନିକାରକ। ତାକୁ ଦେଖି ଚାହିଁକି ବନେଇକି ଖାଉଥିବେ ଆଉ। ଠିକ ଅଛି? ଆଉ ବିରିୟାନୀ କେମିତି ବନାନ୍ତି ଟିକେ ମତେ କହିବେ?
ହଁ ବିରିୟାନୀ ବନେଇବା ଆପଣ ଆଗେ ଚିନ୍ତାଧାରା ରଖିବେ ଯେ ବହୁତ ସହଜ। ଏମିତି ମ ଏ କଲେ ଆପଣଙ୍କୁ ସହଜ ଲାଗିବ ଆପଣ ଯଦି କହିବେ ଗୋଟେ ବହୁତ କଷ୍ଟ ତାମ୍ଜାମ୍ ତାହେଲେ ଆପଣଙ୍କୁ କଷ୍ଟ ଲାଗିବ।
ଠିକ ଅଛି ତାହେଲେ ଆପଣ ଧୀରେ ଧୀରେ ବୁଝାନ୍ତୁ ଯେମିତି ଜଣେ ବୁଝିପାରିବେ।
ଆଜ୍ଞା। ପ୍ରଥମେ ଦୋକାନ କୁ ଯାଇକି ଚିକେନ ବାଲା କ ସେ ଯୋଉ ଦୋକାନୀ କୁ କହିବେ ଟିକେ ବିରିୟାନୀ ପାଇଁ କହି ବଡ ବଡ ପିସ୍ରେ ଚିକେନ୍ କାଟିକି ସିଏ ଦେବେ। ଆପଣ ଯୋଉ ଭଳିଆ ଖାଇବାକୁ ଚାହାଁନ୍ତି ଆପଣଙ୍କୁ ଯୋଉ ଭଳିଆ ପିସ୍ ଭଲ ଲାଗେ ହଁ ବିରିୟାନୀ ପିସ୍।
ଆଚ୍ଛା।
ତାକୁ କହିବେ ତାକୁ ନେଇକି ଆସିବେ ତାକୁ ଭଲ ଭାବରେ। ପାଣି ରେ ଧୋଇକି ପରିଷ୍କାର କରିବେ ତା ତା ପରେ ସେଥିରେ ମୁଖ୍ୟ ହଉଛି ଆଗେ ଆପଣ ଦହି କିଛି ପକେଇବେ। ଧର ଆପଣ ଅଧ କେଜି ର ଚିକେନ ଆଣିଛନ୍ତି ଅଢେଇଶ ରୁ ତିନିଶହ ଗ୍ରାମ ର ଦହି ପକେଇବେ। ତାପରେ ସେଥିରେ ଅଦା ରସୁଣ ର ଟିକେ ଅଧିକା ମସଲା ପକେଇବେ। ତାପରେ ଯେତିକି ଗୁଣ୍ଡ ମସଲା ରହିଲା ହଳଦୀ ଗୁଣ୍ଡ ଲଙ୍କା ଗୁଣ୍ଡ ଧନିଆ ଗୁଣ୍ଡ ଜିରା ଗୁଣ୍ଡ ଆଉ ଚିକେନ ମସଲା ଆଉ ବିରିୟାନୀ ମସଲା ଆଉ ଲୁଣ ଆଉ ଲେମ୍ବୁ ଆଉ ଗୋଟା ମସ ସବୁ ତାକୁ ଏସବୁ ପକେଇକି ଗୋଳେଇକି ରଖିବେ ଅତି କମ ରେ ଆପଣ ଆପଣ ତିନି ଘଣ୍ଟା ଗୋଳେଇକି ରଖିବେ ଯେତେ ସମୟ ଆପଣ ଗୋଳେଇକି ଜିନିଷକୁ ରଖିବେ ସେତେ ଭଲ ହବ। ତାପରେ ତାପରେ ଯେତେବେଳେ ଇ ଗୋଳେଇବାର ଅଢେଇ ଘଣ୍ଟା ଟା ଭଳିଆ ହେଇଯିବ ସେତେବେଳେ ଯାଇକି ବଡ ବଡ ପିଆଜ ଚାରି ପାଞ୍ଚଟି ପିଆଜ କୁ ନେଇକି ତାକୁ ପତଳା ପତଳା କରି କାଟିବେ ପଦଳା ପତଳା କରି କାଟିଲେ କାଟିକି ତାକୁ ତେଲ ରେ ପୁରା ଛାଣିବେ ପୁରା ନାଲି ନାଲି ହେଲା ପର୍ଯ୍ୟନ୍ତ ପୁରା ଟିକେ କଡା କଡା କରି ଛାଣିବେ ଛାଣିଲା ପରେ କିଛି ପିଆଜ ସେଇ ଗୋଳାରେ ଦେଇକି ଆଉ ପନ୍ଦର କୋଡିଏ ମିନିଟ୍ ଗୋଳେଇକି ରଖିଦେବେ। ଆଉ କିଛି ପିଆଜ ରଖିବେ ଅଲଗା ତାପରେ ଯେତେବେଳେ ହେଇଯିବ ତିନି ଘଣ୍ଟାରୁ ସାଢେ ତିନି ଘଣ୍ଟା ଭଳିଆ ତାପରେ କଡେଇରେ ତେଲ ଦେବେ। ତେଲ ଦେଇକି ସେଇ ଯୋଉ ଗୋଳା ହେଇକି ରଖିଥିବା ଚିକେନ ଟାକୁ। ଢାଳି ଦେବେ ଧାଳି ଦେଇକି ଆଉ କିଛି କରିବା ଦରକାର ନାହିଁ ଯଦି ସେଥିରେ ଦହି ଥିବ ପାଣି ଅଂଶ ବି ଥିବ। ଚିକେନ ରୁ ଯେହେତୁ ପାଣି ବାହାରିବ ଆଉ କିଛି ଟିକେ ହାଲକା ଖାଲି ଗୋଳେଇ ଦେଇକି ତାକୁ ଘୋଡ଼େଇ ଦେବେି ଘୋଡେଇ ଦେଇକି ରଖିବେ କିଛି ସମୟ ଖାଲି ମଝିରେ ମଝିରେ ଯାଇକି ଟିକେ ଟିକେ ଖାଲି ଗୋଳଉଥିବେ ମଝିରେ ମଝିରେ କାଳେ ଲାଗିଯିବ କି ତଳେ ମସଲା ଟା ନ ହେଲେ ସେମିତି ଛାଡ଼ିଦେବେ। ସେ ପୁରା ଅଧଘ ଘଣ୍ଟେ ଭଳିଆ ତାକୁ ଅଶୀ ପ୍ରତିଶତ ସେ ପୁରା ସିଝିଯିବ ତାକୁ ବନ୍ଦ କରିଦେବେ ଚିକେନ ଟାକୁ ବନ୍ଦ କରିଦେବେ ଏ ଚିକେନ କଷା ଟା ହେଇଗଲା ଭଲ ଭାବରେ ତାକୁ ପାଣିରେ ଇ ମାନେ ଯେେବେଳେ ଚିକେନ ଟାକୁ ପା ଭଲ ସେେ କଷା ହେଇଗଲା ତାପରେ ହଉଛି ଏପଟ କଣ କରିବେନା ଗୋଟେ ବିରିୟାନୀ ଚାଉଳ ଯୋଉ ବାସୁମତୀ ଚାଉଳ ଆସୁଛି ତାକୁ ଭଲ ଭାବରେ ଧୋଇକି ସଫା କରିବେ ଟି ତାକୁ ପନ୍ଦର କୋଡିଏ ମିନିଟରେ ପାଣିରେ ଭିଜେଇକି ରଖିବେ ବୁଝିପାରିଲେ।
ଆଛା ଆଛା ଆଜ୍ଞା।
ତାପରେ ଗୋଟେ ଦିଶ ହଉ ଆପଣଙ୍କ ପାଖରେ ଯଦି ବିରିୟାନୀ ପଟ ଥିବ ସିଏ ହେଲେ ବି ଚଳିବ। ନହେଲେ ହାଣ୍ଡି ସେଥିରେ ପାଣି ଦେବେ। ପାଣିରେ ଆ ତେଲ ଦେବେ ଲେମ୍ବୁ ଚିପୁଡିକି ପକେଇବେ। ଲୁଣ ପକେଇବେ ପୋଦିନା ପତ୍ର ପକେଇବେ। ଆଉ ଗୋଟା ମସଲା ସବୁ ପକେଇକି ପାଣିକୁ ପୁରା ଭଲ ଭାବରେ ଫୁଟେଇବେ ଭଲସେ ପାଣି ଟାଫୁ ଗୋଲାପ ଜଳ ଯଦି ଆପଣଙ୍କ ପାଖେରେ ଥିବ ଦେଲେ ଭଲ ନହେଲେ ଚଳିବ। ଆଉ ତାକୁ ଭଲ ଭାବରେ ଫୁଟେଇବେ ପାଣିକୁ ପାଣି ଫୁଟିଗଲା ପରେ ଯଦି ଆପଣଙ୍କୁ ଗୋଟା ମସ ମସଲା ର ସ୍ଵାଦ ଟା ଭଲରେ ଲାଗୁନଥିବ ତାଲେ ସେତିକ ବେଳେ ଛାଣିଦେବେ ଗୋଟା ମସଲା ଯୋଉଡ଼ା ପକେଇଥିବେ ଛାଣି ଦେଇକି ବା କରିଦେବେ। ନହେଲେ ଥିବ ତାପରେ ଯୋଉ ଚାଉଳକୁ ଭିଜେଇକି ରଖିଥିବେ ଚାଉଳକୁ ପକେଇବେ ଚାଉଳ ପକେଇକି ତାକୁ ଟିକେ ଗୋଳେଇବେ ନହେଲେ ସେଟା ଲାଗେ ଭିଯିବ ଚାଉଳ ଗୁଡା ହାଲକା ହାଲକା ଟିକେ ଗୋଳେଇବେ ଜୋରେ ନୁହେଁ ହାଲକା ହାଲକା ଟିକେ ଛାଞ୍ଚରେ ଗୋଳେଇବେ। ତାପରେ ଦେଖିବେ ଯେତେବେଳେ ସତୁରି ରୁ ଅଶୀ ପ୍ରତିଶତ ସିଝିଯିବ ଚାଉଳ। ତାକୁ ଛାଣିବେ। ଛାଣିକି ଫ୍ୟାାନ ତଳେ ତାକୁ ଟିକେ ଶୁଖେଇବେ ତାକୁ ବେଶୀ ଓଦା ରଖିବେନି ଟିକେସୁ ଶୁଖିଲିଆ ଶୁଖିଲିଆ ସେ ଭାତ ଟା ହେଇଗଲା ପରେ ନଥିବ ତାଲେ ସେମିତି ବି ରଖିଦେବେ କିଛି ଅଧିକ ସମୟ ପନ୍ଦର କୋଡିଏ ମିନିଟ୍ ସେଆପେ ଶୁଖିଯିବ ଶୁଖିଯିବ ହଁ ତାପରେ ହୋଉଚି ଆଉ ଗୋଟେ ସେଇ ଯୋଉ ଯାହା ଯୋଉଥିରେ ଆପଣ ଭାତ କରିଥିଲେ ସେଇ ଜିନିଷଟାରେ ସେଇ ଜିନିଷ ଟାକୁ ସଫା କରିଦେବେ ସେଇ ବାସନ ଟାକୁ ସେଇଥିରେ କଣ କରିବେ ନା ପ୍ରଥମେ ସେ ଯୋଉ ଚାଉଳ ପାଣି ଯୋଉଡା ଥିବ ଭାତର ଯୋଉ ଛାଣି ଆଣିଲେ ଯୋଉ ପାଣି କିଛି ସବୁ କିଛି ରଖିଥିବେ ତାକୁ ଆଗ କୁ ଆଗ ଦେଇଦେବେ ତଳେ ତା ଉପରେ ଚିକେନ ଯାହା ଆପଣ କଶି ରଖିଥିବେ ଗୋଟେ ଲେୟାର ପୁରା ଦେବେ। ତା ଉପରେ ଭାତ ଯୋଉ ଶୁଖେଇ ହଁ ଅଳ୍ପ ଟିକେ ପାଣି ଦେବେ ଯେତେବେଳେ ଆମ ପାଇଁ ଦମ ଦବା କାଳେ ଲାଗିଯିବ। ସେଥିପାଇଁ ପାଣି ଟିକେ ତଳେଦେବା। ହଁ ତାପରେ ଭାତ ଦେବା ଗୋଟେ ଲେୟାର। ତା ଉପରେ ଯୋଉ ଆପଣ ପିଆଜ କ ଭାଜିକି ରଖିଥିବେ ଛାଣିକି ସେ ପିଆଜକୁ ଟିକେଭଲ ଛିଞ୍ଚିକି ପକେଇବା ବିରିୟାନୀ ମସଲା ଟିକେ ଛିଞ୍ଚିକି ପକେଇବା ତାପରେ ପୁଣି ଆଉଥରେ ଚିକେନ ର ଲେୟାରଦବା ପୁଣି ଭାତ ଲେୟାର ଦବା ଆପଣଙ୍କର ଯେତିକିଟା ଲେୟାର ହବ ଆପଣଙ୍କ ପରିମାଣ ଅନୁସାରେ ଦୁଇଟା ହେଇପାରେ ତିନିଟା ହେଇପାରେ ଚାରିଟା ବି ହେଇପାରେ ତାକୁ ଦେଇକି ଲାଷ୍ଟକୁ ତାକୁ ଟିକେ ଅଟାରେ ମାନେ ଅଟା କୁ ଅଳ୍ପ ଟିକେ ଚକଟିକି ତା ଚାରିପଟେ ଦେଇଦବା ତା ଉପରେ ଗୋଟେ ଢା ଥୋଇଦବା।
ଯୋଉ ଧୂଆଁ ଟା ବାହାରିଯିବ ନଥିଲେ ଚଳିବ ସେମିତି ଖାଲି ଢାଙ୍କୁଣି ଦେଇକି ତାପରେ କିଛି ଗୋଟେ ଓଜନିଆ ଜିନିଷ ରଖିଦେବେ ଯେମିତି କିି ବାମ୍ଫ ଟା ବାହାରିିବନି ବାହାରକୁ। ବୁଝିପାରିଲେ ତାପରେ କଣ କରିବେ ନା ଗୋଟେ ତାୱା କୁ ଆଗୁରୁ ଦଶ ପନ୍ଦର ମିନିଟ୍ ପାଞ୍ଚରୁ ଦଶ ମିନିଟ୍ ତାପରେ ଜୋରେ ତତେଇକି ରଖିଥିବେ ତାୱାକୁ। ତାପରେ ତାୱା ଉପରେ ମିଡିୟମ ରୁ ହାଇ ଫ୍ଲେମରେ ସେ ଯୋଉ ଦମ ପାଇଁ ଯୋଉ ଜାଗା ଟା ପ୍ରସ୍ତୁତ କରିଥିବେ ସେଥିରେ ଜିନିଷ ଥିବ ତାକୁ ନେଇକି ରଖି ଦେବେ ତା ଉପରେ ମିଡିୟମରୁୁ ହାଇ ଫ୍ଲେମ ରେ ଦଶ ପାଞ୍ଚରୁ ଦଶ ମିନିଟ ବସେଇବେ। ତାପରେ ପୁରା ଲୋ ଧିମା ଆଞ୍ଚରେ ଦଶ ରୁ ପନ୍ଦର ମିନିଟ ବସେଇବେ। ବସେଇ ସାରିଲା ପରେ ତାକୁ ବନ୍ଦ କର୍ ଦେବେ ବନ୍ଦ କଲା ପରେ ସାଙ୍ଗେ ସାଙ୍ଗେ ଖୋଲିବେନି ଦଶ ପନ୍ଦର ମିନିଟ୍ ଛାଡ଼ିକି ତାକୁ ଖୋଲିବେ ଆଉ ବିରିୟାନୀ ବିରିୟାନୀ ହେଇଯାଇଥିବ ପୁରା ବହୁତ୍ ସୁନ୍ଦର ଲାଗିବ ଆଉ ଏପଟେ ଆପଣ କଣ କଚୁମ୍ବର୍ ପାଇଁ ଟିକେ ଦହି ନେବେ ପିଆଜ କାକୁଡି ଆପଣଙ୍କୁ ଯାହା ବି ପସନ୍ଦ ଯେମ୍ ତି ସାଲାଡ ହୁଏ। ନେଇକି ଟିକେ ଅଧିକ ଆମ୍ ପରିମାଣର ପାଣି ଦେବେ ଟିକେ ଲୁଣ ଜିରା ଗୁଣ୍ଡ ଏସବୁ କ ରିକି ଗୋଟେ କଚୁମ୍ବର୍ ପ୍ରସ୍ତୁତ କରିବେ ତାପରେ ଖାଇବେ ଆଉ ଭଲ ଲାଗିବ। ଏମିତି କଲେ ଠିକ୍ ଠାକ୍ ହବ।
ଆଚ୍ଛା ଯୋଉ ପ୍ରଥମେ ଯୋଉ ଆମେ ଯୋଉ ଚିକେନ୍ ବନେଇଥିବା ତାକୁ ଆମେ ରୁ ଟି ଫୁଟି ସହିତ ଖାଇପାରିବା ନା ରୁଟି ପିତା ସହିତ?
ହଁ ହଁ ଚିକେନ୍ କଷା ଆପଣ ଖାଇପାରିବେ।
ତ ଆମେ କାଇଁକି ପୁଣି ଭାତ ମିଶେଇକି ତାକୁ ବିରିୟାନୀ କହିବା ସେମିତି ତ ଖାଇହବ।
ଅଣ ବିରିୟାନୀ ହଁ ଖାଇ ହବ କିନ୍ତୁ ଆପଣଙ୍କୁ ଯଦି ବିରିୟାନୀ ଖାଇବାର ଇଛା ଅଛି ତାହେଲେ ଆପଣ ବିରିୟାନୀ କରିବେ।
ବିରିୟାନୀ କଣ କେବଳ ବାସୁମତୀ ଚାଉଳରେ ହେଇପାରିବ ଆଉ କୋଉ ଚାଉଳରେ ହେଇପାରିବନି?
ନା ଆଉ କୌଣସି ଚାଉଳରେ ହେଇପାରିବନି ଆଉ ଯେ ଏଯୋଉ ଆମେ ଯୋଉ ଉଷୁନା ଚାଉଳ ଖାଉଚନ୍ ସେଗୁଡାକ ପୁରା ଭାତ ଭଳିଆ ହେଇଯିବ ଲାଗିଯିବ। ବାସୁମତି ଚାଉଳ ହିଁ କେବଳ ହେଇପାରିବ ବିରିୟାନୀ।
ଉଷୁନା ଚାଉଳ ଟା ଭାତ ହେଇଯିବ ଆଉ ବିରିୟାନୀ ଚାଉଳ ଟା କଁ ହବ ଡାଲି?
ନାଇଁ ଭାତ ଟା ହବ ଯେ କିନ୍ତୁ ସେଟା ବିରିୟାନୀ ଚାଉଳ ଟା କଣ ଗୋଟା ଗୋଟା ଥାଏ ଖିଲା ଖିଲା ହେଇକିଥାଏ।
ମାନେ ଭଲ ସ୍ଵାଦ ଲାଗିବ ଆସ୍ ବିରିୟାନୀର ଟେକ୍ସଚର୍ ଆସିବ ବହୁତ୍ ସୁନ୍ଦର ଲାଗିବ ଏୟା ତ?
ହଁ ହଁ ଆଉ ଏଇଟା ପୁରା ଯାଉ ଭଳିିଆ ହେଇଯିବ। ଏ ଭାତଟା ଭାତ ଖାଇଲା ଭଳିଆ ଆପଣଙ୍କୁ ଲାଗିବ। ଯାଉ ମାନେ କ୍ଷୀରି କ୍ଷୀରି ଭଳିଆ ହେଇଯିବ।
କ୍ଷୀରି ବି ତ ବାସୁମତୀ ଚାଉଳ ହୁଏ ନା?
କ୍ଷୀରି ବାସୁମତୀ ଚାଉଳ ହୁଏ କିନ୍ତୁ ସେ ଚାଉଳ ଟା ଖଣ୍ଡ ଖଣ୍ଡ ଚାଉଳ ହେଇଥିଲେ ହବ।
ତ ଯାଉ କେମ୍ ତି କ୍ଷୀରି କହିଲେ ଆପଣ?
ଯାଉ କୁ ହିଁ କ୍ଷୀରି କୁହାଯାଏ ଉଷୁନା ଚାଉଳରେ ଯଦି ଭାତ ଟା ଅଧିକ ସିଝିଯାଉ ତାକୁ ଯାଉ କୁହାଯାଏ ଅରୁଆ ଚାଉଳରେ ବା ବାସୁମତୀ ଚାଉଳରେ ଯଦି ସିଜୁଚି ତ ତକୁ କ୍ଷୀରି କୁହାଯାଏ ଆପଣ ଏତିକି ଜାଣି ନାହାଁନ୍ତି?
ନାଇଁ ମୋର ଏତେ ସମ୍ବନ୍ଧରେ ଜ୍ଞାନ ନାହିଁ ତ ଆପଣଙ୍କୁ ଟିକେ ପଚାରିଦେଲି ଆଉ।
ଓହୋ ନାଇଁ ଏବେ ଜାଣନ୍ତୁ ଆଜ୍ଞା।
ଟିକେ ବର୍ଷା ହଉଚି।
ଓହୋ ଇୟାଡେ କାଇଁ ବର୍ଷା ହଉନାହିଁ।
ବର୍ଷା ହଉନାହିଁ ଇଆଡେ ବର୍ଷା ହଉଚି ଆଉ କିସ୍ ସମୟ ପରେ ହେଇପାରେ।
ହଁ ହେଇପାରେ ଆଉ।
ଆଜ୍ଞା ଖରା ଦିନ ତ ଗଲାଣି ଆଉ ଆମ୍ବ ମିଳୁଚି ନା ଆପଣ ସେପଟରେ?
ହଁ ମିଳୁଚି କିନ୍ତୁ ଆମ୍ବ ଖାଇବାକୁ ମତେ ଏତେ ପସନ୍ଦ ନୁହେଁ।
କାଇଁ ଆମ୍ବ ଏକ ଭଲ ଫଳ ତ ଆମ୍ବ କାଇଁ ପସନ୍ଦ ନୁହେଁ?
ଭଲ ଫଳ ମତେ କିନ୍ତୁ ଏତେ ପସନ୍ଦ ନୁହେଁ ଆଉ।
ଆଚ୍ଛା ଆପଣଙ୍କୁ ଟିକେ ଫାଷ୍ଟଫୁଡ଼୍ ପସନ୍ଦ ଲାଗୁଚି ଯାହା ଆପଣଙ୍କ କଥାବାର୍ତ୍ତା ରୁ।
ହଁ ହଁ।
ନାଇଁ ମୁଁ ଠିକ୍ କହିଲି ନା ଭୁଲ୍ କହିଲି?